ହାଲୋ। ହ୍ୟାଲୋ। ହ୍ୟାଲୋ।
ଶୁଭା ଯାଉଚି?
ହଁ ଏବେ ଶୁଣାଗଲା କହ।
ହଁ ଏବେ ଶୁଣା ଗଲା ତ ଭଲସେ। ଓହୋ ତାହେଲେ ମୋ ପଟୁ ହିଁ ଟିକେ
ହୁଁ ଦେ ଦେଖି ଏବେ ଶୁଣା ଗଲା।
ଆଉ କଣ କରୁଛୁ କଣ କରୁଛୁ?
କଣ କରୁଛି ବସିଛି ଆଉ କଣ କରିବି।
ତ ଦିଦି ରୋଷେଇ କରୁଛନ୍ତି।
ଆଁ
ତ ଦିଦି ରୋଷେଇ କରୁଛନ୍ତି?
କଣ?
ତୋ ଦିଦି ରୋଷେଇ କରୁଛନ୍ତି ନା ପଚାରୁ
ଟିଭି-
ରେ ଦିଦି ଦିଦି ନାନୀ। ତ ନାନୀ ରୋଷେଇ କରିଛନ୍ତି ନା ପଚାରୁଛି।
ବସିଚି ତୁ କଣ କରୁଛୁ?
ଆରେ ତୋ ନାନୀ ରୋଷେଇ କରିଛନ୍ତି କି ନାଇଁ ପଚାରୁଛି ମୁଁ। ରୋଷେଇ ରୋଷେଇ।
ନାନୀର କଣ ହେଲା?
ଆରେ ବାବା ରୋଷେଇ କରୁଛନ୍ତି କି ନାଇଁ ପଚାରୁଛି।
ନାନୀ ରୋଷେଇ ସାରିଲେଣି।
ଓହୋ ତୋତେ ଏବେ ଯାଇ ଶୁବାଗଲା।
ହୁଁ କଣ କୁକୁଡା ଫାର୍ମ ତମର ଅଛି ପରା କଣ ସେ କୁକୁଡା ଫାର୍ମ ବିଷୟରେ କଣ କହୁ କହୁଥିଲୁ ହେତେବେଳେ ଗୋଟେ ଶୁଣାଗଲାନି।
ହଁ, ମୁଁ କହୁଥିଲି କି କୁକୁଡା ଫାର୍ମରେ ଏବେ କୁକୁଡା ନାହାନ୍ତି କୁକୁଡା ସବୁ ବିକ୍ରି ହେଇଗଲେ। ହେଲା।
ହଁ। ତାକୁ ପ୍ରାକୃତିକ ଉପାୟରେ କୁକୁଡା ଟାକୁ ବଡ କରୁଛ ନା କୃ ତ୍ରିମ ଉପାୟରେ ବଡ଼ କରୁ ଛବା ନା ଖାଲି ଇଞ୍ଜେକ୍ସନ ଦେଇକି ଫୁଲେଇ ଦେଉଛ।
କୃତ୍ରିମ ଉପାୟରେ ବଡ କରାହଉଛି।
କୃତ୍ରିମ ଉପାୟରେ ବଡ କଲେ ଲୋକମାନଙ୍କ ଦେହ ଉପରେ କେତେ କୁପ୍ରଭାବ ପଡୁଛି ଜାଣିଛ।
ଆରେ ବ୍ୟବସାୟରେ କରିବାକୁ ପଡେ।
ଗୋଟେ ଗୋଟେ କୁକୁଡାର ବଢିବା ଅବଧି ନିହାତି ବେ ବେଧ୍ ହୁଏ ମୋର ମନେ ନାହିଁ। ମୁଁ ପଢିଥିଲି ପ୍ଲସ୍ ଥ୍ରୀ ବେଳେ। ହୁଁ ଯୁକ୍ତ ତିନି ବେଳେ ଏ ନବେରୁ ଶହେ କୋଡିଏ ଦିନ। ହେଲା। ବଡ ଭାବେ କିନ୍ତୁ ଇଞ୍ଜେକ୍ସନ ଦେଲା ପରେ କୁକୁଡା ମାନେ ତିରିଶ ଦିନରେ
ଚାଳିଶ ତିପ୍ କୋଡିଏ ତିପ୍ ପ ତିରିଶ ଦିନରେ ବଡ ହେଇଯାଆନ୍ତି।
ଧୀରେ ଧୀରେ ତିରିଶ ପଇଁତିରିଶ ଦିନ ଭିତରେ ହିଁ ବଡ ହେଇଯିବେ। ତୁ ତାଙ୍କୁ ଅଧିକ ମାତ୍ରାରେ ଦିଆଯିବ।
ନାଇଁ ଶୁଣାଯାଉନି।
ସେଇ ଇଞ୍ଜେକ୍ସନରେ କ'ଣ ଥାଏ ଜାଣିଛୁ?
ଯୋଉ ଜାଗାରେ ବସିକି କଥା ହଉଛୁ ସେଇ ଜାଗାରେ ବସୁନୁ କୁଆଡେ ହ ଇଞ୍ଚେ ବି ହଲେନା। ହଁ
ହଲୁ ହିଁ ନାହିଁ ମୁଁ ଟିକେ ବି।
ଆ।
ଟିକେ ବି ହଲୁନି ମୁଁ ବସଛିିଁ ବସି ଛି ହିଁ ସେମତି।
କ'ଣ?
ସେମିତି ହିଁ ବସଛି ମୁଁ। ହ୍ୟାଲୋ।
ହଁ।
ହଁ ମୁଁ କହୁ
କ'ଣ କହିଲୁ?
ମୁଁ କହୁଥିଲି କି ସେ ଇଞ୍ଜେକ୍ସନରେ ଥାଏ ଏ ଆମର ବୟସ
ହଁ ଇଞ୍ଜେକ୍ସନ ତ ଦିଆ ହୁଏ ମୁଁ ଜାଣିଛି ସେ କଥା ଯେ।
ସେ ଇଞ୍ଜେକ୍ସନରେ ଥାଏ ବୟସ ବଢ଼େଇବାର ହରମୋନ୍। ଶୁଣା ଗଲା?
ହଁ।
ସେଇ ଇଞ୍ଜେକ୍ସନ କ'ଣ ହୁଏ ଜାଣିଛୁ? ବୟସ ବଢେଇବାର ହରମୋନ୍।
ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହଁ।
ଶୁଭା ଯାଉଛି ନା ନାହିଁ?
ହଁ, ଏବେ ସବୁ ଶୁଣା ଯାଉଛି ଟିକେ ଟିକେ ମଝିରେ ମଝିରେ ଟିକେ କଟୁଛି ଆଉ।
ହୁଁ ତ ମୁଁ କହୁଛି କି ସେ କୁକୁଡା ଗ ଗଲା ପରେ କୁକୁଡାର ଖତ ଗୁଡାକୁ ବି ଲୋକ କିଣୁଛନ୍ତି।
କଣ କରୁଛନ୍ତି ସେ ଖତ ଗୁଡ଼ା କିଣିକି।
ସେ ଖତ ଗୁଡା କିଣିକି ପକେଇ ଦଉଛନ୍ତି ଆମର କ୍ଷେତ ପାଖରେ। ଡାଇରେକ୍ଟ ମାନେ ସିଧାସଳଖ କ୍ଷେତରେ ପକଉନାହାନ୍ତି ହେଲା।
ହୁଁ।
ଖେସି କ୍ଷେତରେ ପକେଇଲେ ସବୁ କିଛି ମରିଯିବ କ୍ଷେତ ଧାର ଧାରରେ ପକେଇଲେ ଘାସ। ମରିବେ ଆଉ। ସେଇଟା କୀଟନାଶକ ଆଉ ଆମର ଉର୍ବରତା ବୃଦ୍ଧି କରିବ କିନ୍ତୁ ବହୁତ କମ କମ ପକେଇବା ଦରକାର।
ହେଲା।
ପକେଇଲେ କଣ ହୁଏ ଗଛ ପତ୍ର ମାନେ ଗଛ କୁ ଭଲ କି।
ଗଛକୁ ଭଲ ଯେ ଏତେ ଭଲ ନୁହଁ ଯେମିତି ତୁ ଶୁଣିଥିବୁ। ଆମର ଗାଁ ଗୁଡା ଲୋକ କରିଥାନ୍ତି କେମିତି କୁକୁଡାର ଫାର୍ମ କରିିଥିବେ ଉପରେ ଆଉ ତଳେ। ଗୋଟେ ଖାଲ ଥିବ ବଡ ସେଠି ମାଛ ଛାଡିଦେବେ। ଯେମିତି କୁକୁଡାର ସବୁ ମଳମୂତ୍ର ସେଇଠି ପଡିବ ହେଲା। ଏ ମାଛ ତାକୁ ଖାଇବେ। କାହିଁକିନା କୁକୁଡା ଖାାଇ ଦାନା ଆମର ମକା ଦାନା। ସେ ମକା ଦାନା ହିଁ। ଆମର ମଳ ରୂପରେ ବାହାରେ ଆଉ ସେଇଟାକୁ ହିଁ ମାଛ ମାନେ ଖାଆନ୍ତି ସେଇପରିକା। ସେଇଟା ଏଠି ମାଟିରେ ବି ଉବ୍ରର୍ତା ବୃଦ୍ଧି କରେ ଆଉ ମାଟିରେ ଥିବା ଜୀବ ଜନ୍ତୁ ଯୋଉ। ଯୋଉମାନେ ଉର୍ବରତା ବଢାନ୍ତି ସେମାନେ ଆହୁରି ମାନେ ତାଙ୍କର ପରିମାଣ ବଢିଯାଏ। ଆଉ ଶକ୍ତି ପ୍ରଦାନ କରେ ତାଙ୍କୁ। ତ ସେଟା ପୁଣି ହେଲା ପୁଣି ଏଠି ଯୋଉ ବଡ ବଡ ଗଛ ଥିଲା ସବୁ କାଟିଦେଲେ। ହେଲା
ବଡ଼ ବଡ଼ ଗଛ ସବୁ ସବୁ ବଡ଼ ବଡ଼ ଗଛ ବି କାଟିଦେଲେ ଏ ଭିତରେ ବହୁତ ବଡ଼ ବଡ଼ ଗଛ ଥିଲା ସବୁ ନା ନା ନା ମାନେ ସ ସଫା କଲେ ପା ଥରେ ଆମର ବର୍ଷରେ ଥରେ ଯେତେବେଳେ କୁକୁଡ଼ା ସବୁ ବିକ୍ରି ହେଇଯିବ। ହେଲା ସବୁ ବିକ୍ରି ହେଲା ପରେ ସବୁ କିଛି ସଫା ହବ। ପୁରା କୁକୁଡ଼ା ର ଘର ସବୁ ସଫା ହବ ଏଠି
ଯେ ଏତେ ବଡ କୁକୁଡା ଫାର୍ମକୁୁ। ଚଲାଉଛନ୍ତି କିଏ ସରକାର ନା ଏମିତି ଏକା ଗୋଟେ ବେସରକାର ଚଲାଉଛନ୍ତି ବେସରକାର
ବେସରକାରୀ କମ୍ପାନୀ ଗୋଟେ ଅଛି ବହୁତ ବଡ ଆପଣ ଯଦି ଯଦି ଗୁଗଲ ରେ ଗୁଗଲ ରେ ଖୋଜିବେ ତ ଜାଣିବେ ଭେଙ୍କିଚ୍
ହଁ।
କିଛି କମ୍ପାନୀ ଗୋଟେ ଅଛି ଯିଏକି ଆମର ବୋଉ ଉଁ ବୋଉ। ବହୁତ ବହୁତ୍ ପୁରୁଣା କମ୍ପାନୀ। ହେଲା ସେ ଚାରିଆଡେ ତାର କୁକୁଡା ଫାର୍ମ ବଡ଼ ବଡ଼ କୁକୁଡା ଫାର୍ମ। ଫ୍ରାଞ୍ଚାଇଜ ଫ୍ରାଞ୍ଚାଇଜ ଭଳିଆ ଚାରିଆଡେ ସବୁ ଦେଇଛି।
ଓହୋ ନାଇଁ ଏଇଟା କଣ କମ୍ପାନୀ ଟା ଗଭର୍ଣମେଣ୍ଟ ତରଫରୁ ନାଇଁ ସ
ନା ନା ସରକାର ନୁହଁ
ଆର ମାଲିକ କିଏ?
ମାଲିକ ର ନାମ୍ ତ ମୁଁ ଜାଣିନି।
ସେ ଯୋଉଁ କହିଲେ ଭେଙ୍କି ନା କଣ ସେଇଠରୁ ନାଇଁ କି?
ହଁ ସେଇଟା ତାର କ
ଓହୋ।
ବଧ ତାର ଆମର ଯୋଉ ଇଏଡ ଥିଲା ଆମର ଟାଇଟ୍ ଆମ ଆର ଯୋଉ ତୋର ଯେମିତି ମାଣ୍ଡିଆ। ହାଲୋ।
ହଁ।
ତୋର ଯେମିତି ମାଣ୍ଡିଆ ମୋର ନାୟକ ସେ ଭଳିଆ ତାଙ୍କର। ଭେଙ୍କି। ବୋଧୁଏ ଟାଇଟଲ ହୁଁ। ତୋ।
ସେଇ କୁକୁଡା କମ୍ପାନୀରେ ହିଁ ତୁମର ସେ ଚାରି ପା ଲୋକମାନେ ନିୟୋଜିତ ହେଇଛନ୍ତି ନାଇକି ସେମାନେ ଗୋଟେ କର୍ମ ପାଇ ଯାଉଛନ୍ତି ଆଉ। କାର୍ଯ୍ୟ କରିବା ପାଇଁ।
ଯୋଉ ଗାଁ ପାଖରେ କୁକୁଡା ଫାର୍ମ ଖୋଲିବ ହେଲା ଯୋଉ । ଗାମ ଗାଁ ପାଖରେ କୁକୁଡା ଫାର୍ମ କରିଦେ ଯୋଉ ଗାଁ ପାଖରେ କୁକୁଡା ଫାର୍ମ କରୁଥିବେ ହେଲା। ସେ ଗାଁ ର ଲୋକମାନଙ୍କୁ ସେ ଜମି ତାଙ୍କୁ ଦେବାକୁ ପଡିବ ହଁ କି ନାଇ। ଗାଁ ଲୋକଠୁ ଜମି କିଣିଲେ। ପ୍ରତିଶ୍ରୁତି ବି ଦେଲେ ଯେ ଆମେ ତମକୁ ଚାକିରି ଦେବୁ। ଚାକିରୀ ହାଲୋ।
ହାଲୋ ଶୁଣା ଗଲାନି।
ଶୁଣ।
ହଁ ଶୁଣାଗଲାନି କିଛି।
ଶୁଣା ହଉଛି ଏବେ।
ହଁ ଏବେ ଶୁଭୁଛି।
ଯେମିତି ଆମେ ବନାରସ ରୁ ଯାଇଥିଲେ କଲେଜ। ୟୁନିଭର୍ସିଟି। ହେଲା ସେଇପରିକା ଲମ୍ବା ଲମ୍ବା ଜାଗା ଗୁଡାକୁ। ଏଇ କମ୍ପାନୀ କିଣେ ହେଲା। ଆଉ କାହିଁକି ନା ଯେହେତୁ ଗାଁ ପାଖ ଗୁଡାରେ ଏଇଡା ସବୁ ରହୁଛି। ସହରରେ ଜାଗା ବହୁତ ଅଧିକା ଦାମ। ତ ଗାଁ ପାଖରେ ଇଏ ଖୋଲିବାକୁ ଚେଷ୍ଟା କରେ ଯାହା ଫଳରେ ଗାଁ ର ଲୋକ ବି ଆସିକି। ଏଠି କାମ କରିବେ ହେଲା।
ବହୁତ ବଢିଆ ଯାହା ହଉ ସେ କମ୍ପାନୀ ତମ ଅ ଅଞ୍ଚଳରେ ଏଭଳିଆ ଗୋଟେ ଛୋଟ କମ୍ପାନୀ ଦେଇଛନ୍ତି ଶାଖା ଦେଇଛନ୍ତି ଯୋଉଠିକି ତମ ମାନଙ୍କ ଚାରିପାଖ ଲୋ ଲୋକମାନେ କିଛି ଗୋଟେ କର୍ମ ପାଉଛନ୍ତି ଯଉଥିରେ ନିଯୁକ୍ତି ହେଇକି ସେମାନେ ସେମାନଙ୍କର ପରିବାରକୁ ପୋଷଣ କରିପାରୁଛନ୍ତି ବୁ
ଯେମିତି ତ ଯେମିତି ନ୍ୟୁଜ ରେ ଶୁଣଛୁ। ତୁ ଯେମିତି ବଡ ବଡ କମ୍ପାନୀ ଆସନ୍ତି ହେଲା ସେ ଜାଗାର ଲୋ ଲୋକଙ୍କୁ କିଏ ଲୋକ ଆରେ ବଡ ବଡ। କମ୍ପାନୀ ଏମିତି ଆସନ୍ତି ସବୁ ଗାଁ ଗୁଡା ପାଖକୁ ଜାଗା ନେବା ପାଇଁ। ଓ ଲୋକଙ୍କୁ କିଛି ପଇସା ଦେବେ ଆଉ କାମ ବି ଦେବେ। ମାନେ ଜାଗା ପାଇଁ ପଇସା ଦେବେ ଆଉ କାମ ବି ଦେବେ ହେଲା ଚାକିରୀ ବି। ସେଇ ପରିକା ଏଇ କମ୍ପାନୀ।
ହାଲୋ।
ଆଉ କଣ କଣ ସବୁ ଅଛି ଏମିତି ପ୍ରାକୃତିକ ଉପାୟ ଯୋଉଠି ତମ ଅଞ୍ଚଳରେ କରାହଉଚି।
ଆମ ଅଞ୍ଚଳରେ ପ୍ରାକୃତିକ ଆଉ କରାହଉଚି ଛି। ଏଇ କୁକୁଡା ଫାର୍ମ ଯେହେତୁ ବହୁତ ଫେମସ ହେଇଗଲାଣି ହେଲା ବହୁତ। ଲୋକଲୋଚନକୁ ଆସିଲାଣି ସେଥିପାଇଁ ଘରେ ଘରେ ବି ଆଜିକାଲି। ଲୋକମାନେ କଲେଣି ତୁ ଜାଣିଛୁ ଗୋ ଗୋଟିଏ ଗୋଟିଏ ଛୋ ଛୋଟ କୁକୁଡା ଫାର୍ମ ତୁ ଯଦି ଘରେ କର
ନାଇଁ ଶୁଣା ଯାଉନି।
ହାଲୋ। ଶୁଣା ଗଲା?
ନାଇଁ କିଛି ଶୁଣାହଉନି ଏବେ ପୁଣି କଟିଲା ଆଉ ଥରେ।
ଶୁଣାଗଲା ଏବେ
ହାଲୋ।
ଶୁଣାଯାଉଚି ଏବେ ଶୁଣାଯାଉଚି?
ହାଲୋ। ହାଲୋ।
ହାଲୋ।
ଶୁଭା ହୋଉଛି?
ହାଲୋ।
ଶୁଣାଗଲା? ହାଲୋ।